ହ୍ୟାଲୋ।
ହଁ
ଶୁଭ ମଧ୍ୟାହ୍ନ କଣ କରୁଛୁ,
କିଛି ନହିଁ ଏ ଆସିଥିଲି ବାହାରକୁ ଟିକେ ଘରେ ବାହହାର ଅଛି ହୁଁ ଯୋଉ ଗରମ ତ ଯୋଉ ଭଳିଆ ଆମ ଘର ବାହାର ଅଛି ଗରମ ତ ଯୋଉ ଭଳିଆ ହଉଛି, ଖରା ହଉଛି ବହୁତ ଜୋର ଗଛ ତଳେ ଠିଆ ହେଇଛି ଛ ଏଇ ଅଛି ଭଲ ଲାଗୁଛି ଟିକେ ପବନ ଦଉଛି ଚୁଲ ଚୁଲିଆ ପବନ ଭଲ ଲାଗୁଛି ଆଉ ଆ ଏ
ହଁ ଆଚଛା ଆଉ ଯୋଉ କୋଉଠିଠି ଏ ଯୋଉ ନଡିଆ ଅଛ ନା ପଡ ଅଛ ବଖରେ
ନାଇଁ ମୁ ଆମ ଯୋଉ ଶାଗୁଆାନ ଗଛ ଅଛି ଆଉ ଚାଖୁଣ୍ଡା ଗଛ ଅଛି ଆମ୍ବ ଗଛ ଗ ଅଛି ବହୁତ ଗଛ ଅଛି ଦି ଚାରିଟା ଗଛ ଅଛି ବସିଛି ଏଠି ଆଉ
ଓହୋ ଆଚ୍ଛା ଆଚଛା
ହଁ
ନହିଁ ମୁଁ ଏ ଟିକି ପଢ଼ାପଢ଼ି କରୁଥିଲି ଆଉ ଓଡ଼ିଆ ବିଷୟରେ ଆଉ
ହଁ କଣ ପଢୁଥିଲ
ଥିଲେ ଓଡ଼ିଆ ଭାଷାରେ ଆଉ ଏକ ପ୍ରକାର ତୁଳନାତ୍ମକ ବିଶ୍ଳେଷଣ ବ୍ୟବହାର କେମିତି ହୋଇଥାଏ ସେ ପଢୁଥିଲି ଆଉ ଯେମିତି କିି ହଁ ଏତିକି ଦୁଇବା ତହିଁରୁ ଅଧିକ ବିଶେଷ ପଦ ମଧ୍ୟରେ ତୁଣା କରିବା ଆମେ ତୁଳନା ବୁଝିବା ଗୋଟିକିଆ ପଦ ଓ ବିଶ୍ଳେଷଣ ରୂପେ ହେବହାର କରିଥାଉ ଯେପରି ସେମିତି ଦୁଇଟି ବିଶେଷ ଭିତରେ ତୁଳନ କଲେ ଆମେ ଗ ୋଟି ମୂଳ ବିିଶେଷ ପଦରେ ତତ୍ଵ ୟନ୍ ପ୍ରତ୍ୟାଯୋଗ କରି ଗୋ ଟିକେ ବିଶେଷଣ ପଦ୍ଧତି ତିଆରି କରିବା ବ୍ୟବହାର କରିଥାଉ ସେଇ ବିଷୟରେ ଟିକେ ପାଠ ପଢ଼ୁଥିଲି ଆଉ ଆଜି ଆଉ ପଢୁଥିଲି ଟିକେ ମୋର ଟେ ସାହିତ୍ୟ ଟିକେ ଭଲ ହୁଏ ନାହିଁ ନା ସେଇଥିପାଇଁ ଟିକେ କରିବା ପାଇଁ ଗଟେ ପଢୁଥିଲି ଆଉ। ଏଇ ଯୋଉ ଦୁଇଟା ବର୍ଷ। ଶବ୍ଦ ଭିତରେ ତୁଳନା କେମିତି କରାଯାଏ ଇ।
କୋଉ କୋଉ ଶବ୍ଦ କୋଉ ଦୁଇଟା ଶବ୍ଦ ଯୋଉ କହିଲୁ କୋଉ କୋଉ ଦୁଇଟା ଶବ୍ଦଛ?
କଣ କହିଲୁ?
ଯୋଉ ଦିଟା ଶବ୍ଦ ଯୋଉ କହିଲା ତ ଏଇ ଦୁଇଟି ଶବ୍ଦ କୋଉ କୋଉ ଦିଇଟି ଶବ୍ଦ?
ହୁଁ ଏମିତିକି ସୁନ୍ଦର। ସୁନ୍ଦରତା ଉଦ୍ଦିଷ୍ଟ। ଆଉ ବିଧେୟ। ଏମିତି ସବୁ ଏଇ ସବ ଯେମିତି ଦେଖ ଶାନ୍ତ ପିଲାଟି ସୁନ୍ଦର ବଗିଚାରେ ବସିଛି। ପ୍ରଥମ ବାକ୍ୟରେ ପିଲା ଓ ବଗିଚା ଆ ଦୁଇ ବିଶେଷ୍ୟ ପଦରେ ରହିବ ବୁଝିଲୁ ନା। ନିର୍ଦ୍ଦେଶ ବିଶେଷ୍ ଥିବା ଦୁଇଟି ସାଧାରଣ ପଦ ଆସିବା କାର୍ଯ୍ୟ। ବ୍ୟତୀତ ଆଉ କିଛି ବିଶେଷ ଚବିଶେଷତ ହୋଇଉନଥାଏ। ତେଣୁ ବାକ୍ୟ ଟିର ଦୁଇଟି ବ୍ୟକ୍ତି ପିଲା ଓ ବଗିଚା ପଦ ବିଷୟରେ କିଛି ଗୁଣାତ୍ମକ ସୂଚନା ଦିଆଯାଉଛି। ଉଭୟ ବିଶେଷ ଉ ପଦକୁ ଉଦ୍ଦେଶ୍ୟ କରି ଉଭୟ ଗୁଣକୁ ବିଶେଷିତ କରିବା ପାଇଁ। ଉଭୟ ପଦରୁ ପୂର୍ବରୁ ଶାନ୍ତି ଏବଂ ସୁନ୍ଦର ଦୁଇ ଗୁଣବାଚକ ବିଶ୍ଳେଷଣ ପଦ ବ୍ୟବହୃତ ହୋଇଥାଏ। ଏଇ ଗୁଡା ଯେଉଁ ଦ ବିଶୋଷ ପଦ ପୂର୍ବରୁ ବସେ। ତାକୁ ବିଶେସ୍ୟର ବିଶେଷ ଭୀଷଣ ପଦ କୁହାଯାଏ। ଏଇଟା ହେଲା ବିଶେସ୍ୟର ବିଶେଷ ପ ପଦ କେମିତ୍ ଦୁହେ କେମିତି ତିଆରି ସେଗୁଡା କରୁଥିଲି ଆଉ।
ପଦ୍ୟ କାହାକୁ କୁହାଯାଏ। ଏଇଗୁଡା ସବୁ ପଢୁଛୁ ଆ ଶବ୍ଦ କାହାକୁ କୁହାଯାଏ। କେଉ କୋଉ ସଂଯୋଗ ହେଲେ କାହା ସହିତ କଣ ସଂଯୋଗ ହେଲେ ଶବ୍ଦ କୁହାଯାଏ।
ହଁ ହୁଁ ହୁଁ ହୁଁ ଏମିତି ସର୍ବନାମ ବିଶେଷଣ ବିଶେଷଣ ର ବିଶେଷଣ ସମ୍ବନ୍ଧ ବାଚକ ବିଶେଷଣ ବିଶେଷର ବିଶେଷଣ କ୍ରିୟା ବିଶେଷଣ
ହୁଁ
ବିଶେଷଣ କ୍ରିୟା ବାଚକ ବିଶେଷଣ ତି କି ଗଡ଼ ତା ଶୋଇଲା ଚେତିଲା ଫେରନ୍ତା ଜଣା ଶୁଣା ସୁଖର ଦୁଃଖର ଯୁକ୍ତ ଭାବ େ ବେଶ ଏଇଗା ଅଜ୍ଞାନଠୁ ଏଗୁଡା ସବୁ ବିଶେଷ ର ବିଶେଷଣ ବିଶେଷ ପଦର ବିଶେଷଣ ଏଗୁଡା ସବୁ ପାଠ ପଢୁଥିଲି ଆଉ ଯେହେତୁ ଆଗକୁ ପରୀକ୍ଷାଟା ଅଛି ସାହିତ୍ୟ ଟା ତା ଦେହରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି, ଓ ଯେମିତି କିି
ସାହିତ୍ୟ ତ ଆମର ଓଡିଶାର ତ ପ୍ରଥମ ଭାଷା ସାଇତ୍ ସେଇଥିପାଇଁ ଟିକ ଅଧିକ କା ଗୁରୁତ୍ୱ ଦେବା ପାଇଁ ପଡ଼ିବ ସେଠି ଏ ବିଷୟ କୁହ
ଯେମିତି ସବୁ ଯୋଗ ହୁଏ କ ଆକାର ଇକାର ଇକାର ଓକାର ଉଁ ପାଣିଆ ପାଣିଆ କେମିତି ହେଇଥାଏ ପାଣି ତ ପାଣିଆ ଡାଲି ପାଣିଆ ହୋଇଗଲା ଏ ଯେମିତି ଇଗ ଆ ଗୋଲାପଥ ଯୁକ୍ତ ଇଗ ଗୋଲାପି ତାର ଧଣ ଗୋଲାପୀ ଶାଢ଼ୀ ଆଉ ସେମତି ହୁଁ ଗୋଡ଼ାଣ ଜୁତ ଇଆା ଗୋଡ଼ାଣିଆ ଗଡ଼ାଣିଆ ଲୋକ କ ଏମିତି ଆଉ ଶୋଇବା ଯୁକ୍ତଇ ବା ଶୋଇବା ଶୋଇବା ଘର ଏଇପରି ପିଇବା ରଖିବା ଦେଖିବା ଭାରତୀୟ ଉତ୍କଳ ପାଠୁଆ ନାଟୁଆ ଚାଳୁଆ ଏଇପରି ସାମୁଦ୍ରିକ ଓ ସାଂସାରିକ ଚୋରଣ ଚୋରଣୀ ଘରଣୀ ବାଘୁଣୀ ରକୁଣୀ ଦାନ୍ତୁରା ମନ୍ତୁରା ଫଳିଲା ଗଢିଲା ନାଚ ିଲା ଦେଖିଲା କାନ୍ଦିଲା ଏ ସବୁ ଓଆ ଭାଷା ଗୁରଡା ପଢୁଛି ଆଉ ସୋ ସବୁ ପରୀକ୍ଷାରେ ପଢିପାରେ ଆଉ ହଁ
ହୁଁ ଓହୋ ଆଉ କଣ କଣ ଅଛି କଣ ଟିକେ ମୋ ପାାରିବି ଗୋଟେ ବହି ଅଛି ସେ ମୁଁ ଦେଖେ ମୁଁ ବହିଟା ଦେଖେ ଠିକ କହୁଛି ମୁଁ ଦେଖେ ଯଦି ହବ ମୁଁ ତୋତେ କଣ ଦେଖିବି ଭଲ ଜିନିଷ ତା ତ ହବ ମୁଁ କହିବି ଟିକେ ରହ
ହଁ ହଁ ଯାଉ
ହୁଁ ରହୁନୁ କିଛି କିଛି ସମୟ ଅପେକ୍ଷା କର ମୁଁ ଦେଖେଇସ ବଇଟା ଅ ଟିକରାନଣ୍ଡାଉ ର ମୁଁ ପାଇଲି ବହିଟା କହଲି କି କହୁଛି। ହ୍ୟାଲୋ।
ଓ ହୋ। ହୁ।
ମୁଁ ବଉତା ଏଟା କଣ ସରକାରୀ ପତ୍ର ଆମେ ଆମ ଦେଶ ପ୍ରଦେଶ ମଧ୍ୟରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ଭିତରେ ରହିଛେ। ଆମ ସମ୍ବିଧାନ ଅନୁ ଶାଶ୍ୱତ ବ୍ୟବସ୍ଥାକୁ ସାଧାରଣତନ୍ତ୍ର
ହଁ ହଁ ଶୁଣୁ ଶୁଣୁ ସେଇଥିରୁୁ ହାଲୋ ହାଲୋ
ହଁ କହୁନୁ?
ସମ ସମ୍ବିଧାନ ସମ୍ବିଧାନ ଆମ ଭାରତୀୟ ସମ୍ବିଧାନ ଭାରତ ସମ୍ବିଧାନ କିଏ ଲେଖିଥିଲେ? ବ୍ଲେବା ବାସ୍ ସାହେବ ଆମ୍ବେଦକର ସବୁ ଦଳିତ ତ ପଛୁଆ ବର୍ଗର ସବୁ ତାଙ୍କର ନ୍ୟାୟ ପାଇଁ ସବୁ ଲେଖିଲେ ଯେମିତି ଲୋକମାନେ କିଛି ହଇରାଣ ହରକତ ନ ହୁଅନ୍ତୁ। ତୁ ସମ୍ବିଧାନ ବିଷୟରେ କି ଜାଣିଛୁ କହିବୁ।
ନାଇଁ ଏତେ କିଛି ଜାଣିନି ଅଳ୍ପ କିଛି ବି ଜାଣିଛି କି କିନ୍ତୁ ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ଏକ ସବୁ ମାନବ ଏକ। ଦେଖିବା ଆନ । ସେଇଟା ମୁଁ ଏଇନା ବହି କିଛି ପଢିବାକୁ ପଡିବ ପଢିଲି ସିନା ତାକୁ ଖୋଜିକି ପାଇଲେ ସିନା ତତେ କହିବି ବହୁତ ବହୁତ କିଛି ଅଛି ବହିରେ ଯାହାକୁ ଆମକୁ ଶିଖିବାକୁ ପଡିବ। ହଁ ମୁଁ କଣ ବୋଲୁଚି? ଓଡ଼ିଶାରେ ଓଡ଼ିଆ ଭାଷାର ଅଭ୍ୟନ୍ତରୀଣ ସରକାରୀ କାଗଜପତ୍ର ତଥ୍ୟ ଲିଖନ ରେକର୍ଡ ବା ନଥିପତ୍ର ପ୍ରସ୍ତୁତ ହୁଏ। ଏ ସବୁ ଓଡିଶାରେ ହୁଏ। ଜାତୀୟ ସ୍ତର ପାଇଁ ନିର୍ଦ୍ଦେଶନା ମ ଚିଠା ବଳି ଉଭୟ ଇଂରାଜୀ ଯୋଉ ହିନ୍ଦୀ ଭାଷାରେ ଲେଖା ଯାଇଥାଏ। ଆମ ରାଜ୍ୟରେ ବିଭିନ୍ନ ସର ସରକାରୀ ଅର୍ଦ୍ଧ ସରକାରୀ ସ ସରକାରୀ ସୀକୃତି ପ୍ରାପ୍ତ ଓ ବେସରକାରୀ କାର୍ଯ୍ୟାଳୟ ନିଗମ ସଂସ୍ଥା ସି ସୀମିତ କଲେଜ ସ୍କୁଲ ଅଫିସ ତହସିଲ ତପ୍ତର୍ ପଞ୍ଚାୟତ ସମିତି କଚେରୀ ଥାନା ଇତ୍ୟାଦି ସଂସ୍ଥା ମାନଙ୍କୁ ଯେଉଁ ସବୁ ଚି ଚିଠି ପତ୍ର ଗୁଡିକ ଦିଆଯାଏ ଓ ଏସବୁ ସଂସ୍ଥ ରୁ ନିର୍ଦ୍ଦେଶାବଳୀ ଓ ଆସିଥାଏ ସବୁ ଗୁଡିକୁ ସର ସରକାରୀ ପତ୍ର କୁହାଯାଏ।
ହୁଁ ସରକାରୀ ପତ୍ର ମାନେ ଶୁଣ ହ ସରକାରୀ ପତ୍ର ମାନେ ହେଲା ଯୋଉଗୁଡା ସବୁ ସରକାରଙ୍କ ଙ୍କ ଦ୍ଵାରା ତାଙ୍କ ଅଣ୍ଡରରେ ଲେଖା ଯାଇଥିବା ୍ର ସେ ଦେଖ ଆମର ଓଡ଼ିଆ ଯଦି ଓଡିଆରେ ଲେଖା ହବ ବାହାରେ କଣ ଓଡିଆ ଲେଖିବେ ସେ ତାଙ୍କର ହିନ୍ଦୀ କୋଉଠି ଇଂଲିଶ କୋଉଠି ତାମିଲ କୋଉଠି ତେଲୁଗୁ କୋଉଠି ମରାଠୀ ସବୁ ସେ ଅକ୍ଷରେ ଲେଖା ହବ ଯୋଉଠି ଯେମିତି ସେମିତି ସେଇ ଅକ୍ଷରରେ ଲେଖା ହବ ନହେଲେ ସେ ସାଧାରଣ ଲୋକ ସେଠିକା ଲୋକ ହଇରଣ ଏବେ ସେଇଥିପାଇଁ ସବୁ ଅ ଅଞ୍ଚଳରେ ଯଉଁ ପ୍ରକାର ସର କରିଥାନ୍ତି ସେ ତାଙ୍କ ଆଞ୍ଚଳିକ ଭାଷା ଭାଷା ଏବଂ ରାଷ୍ଟ୍ରୀୟ ଭାଷା ଆମର ରାଷ୍ଟ୍ରୀୟ ଭାଷା ହିନ୍ଦୀ ସେଥିରେ ଦୁଇଟି ଇଏରେ ପତ୍ର ଲେଖ ଶିଖିବା ପାଇଁ ମାନେ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥାଏ ଯାହା ଦ୍ଵାରା ସାଧାରଣ ଲୋକ ମାନେ ସବୁ ଅକ୍ଷରକୁୁ ଭଲସେ ବୁଝି ପାରିବେ ବୁଝିଲୁ ନା ନହେଲେ ଲୋକ ଅନେକ ହଇରାଣ ହବ କାରଣ ସେ ତାଙ୍କୁ ସରକାରୀ କିଛି ପତ୍ର ପ୍ରଦାନ କରିଥଥିବା ହେଲେ ଏ ତାଙ୍କୁ ପଢି ପାରିବେନି ଟ୍ରାନ୍ସଲେଟ କରିପାରିବେନି ଭାଷାକୁ ଜାଣିପାରିବିନି ସେ ଅନେକ ସମସ୍ୟା ସମ୍ମୁଖୀନ ହେବେନ ଆଉ ଯାହା ଦ୍ଵାରା ତାଙ୍କର ବହୁତ ଅସୁବିଧାାରେ ସେ ପଡିବେ କାର କାର ନୋଟିସ୍ ଆସିଥିବ କାର ପତ୍ର ଆସି ଥିବା କାର କଣ ହେଇଥିବ ତାଙ୍କ ପୁଅ ଦେଖିଥିବ କି କଣ ତାଙ୍କର ଗୋଟେ ଗ ତାଙ୍କ ଚା କି ତାଙ୍କ ସାର୍ ତରକାରୀ ଉ ବ୍ୟବସାୟ ର କିଛି ତା ହେଇଥିବ ସେ ଯଦି ତାକୁ ନ ପଢିପାରିବ ତ ସେ ପତ୍ର ଆସିବାର ମୂଲ୍ୟ ହିଁ କିଛି ରହିବନି ବୁଝିଲୁ।
ହୁଁ ଦରଖାସ୍ତ ଆବେଦନ ପତ୍ର କୁହାଯାଏ। ବଳଗସ୍ତ ଆବର୍ଜନ ପତ୍ର କଣ କହିବି ସେଗୁଡାକ ସବୁ।
ଦରଖାସ୍ତ ହେଲା ଦରଖାସ୍ତ ହେଲା ତୁ ଜଣକୁ ଲେଖୁଛୁ। ତୁ ଜଣକୁ ଗୋଟେ କିଛି ଚିଠି ବା କିଛି ଉପେ ମାଧ୍ୟମରେଖି ଲେଖିବୁ। କାର୍ଯ୍ୟ ପାଇଁ କାହାକୁ ଅନୁ ଅନୁଦାନ ମାଗିଲୁ ଯେପରିକି ଆମର ବିଧାୟକ ହେଇଗଲେ ଆଉ ସାଂସଦ ହୋଇଇଗଲେ ତାଙ୍କୁ ସବୁ ମାନେ ତମ ଗ୍ରାମରେ ପାଣି ପାଇଁ କି ବିଦ୍ୟୁତ ପାଇଁ କିଛି ସାହାଯ୍ୟ ଯ ଦରକାର ସେଥିପାଇଁ ତୁ ତାଙ୍କ ପାଖକୁ ଅନୁଦାନ ପତ୍ର ଏକ ଦରଖାସ୍ତ ମାଧ୍ୟମରେ ତାଙ୍କୁ ଜଣାଇବୁ। ସେ ଦରଖାସ୍ତ ତା ମୋ ପାଖରେ ପହଞ୍ଚିଲେ ସେ ସେ ତା ତାଙ୍କର ତାଙ୍କର ସମସ୍ତ ଜିନିଷରେ ଯାହା କରିବା କଥା ଏଟା ସରକାରଙ୍କ ଉଁ ସହ ମିଶି ସେ ତମ ଗାଁ କ ଯୋଉ ସବୁ ଅସୁବିଧା ଥିବ ତା ଦେହରୁ ଏପରିକି ଜଳ ସମସ୍ୟା କି ରାସ୍ତା ସମସ୍ୟା ଆ କି ବିଦ୍ୟୁତ୍ ସମସ୍ୟା ଇତ୍ୟାଦିର ସମାଧାନ ତୁରନ୍ତ ଏବଂ ଯଥାଶୀଘ୍ର କରିବା।
ହଁ।
ହଉ ହଉ ମୁଁ ରଖୁଛି ଆଁ।